ସେଇ
ହଁ କଣ କରୁଛନ୍ତି ଆପଣ?
ମୁଁ ଏଇ ସୁଜି ଖିରି ଖାଉଥିଲି ସିମେଇ ବି ତା ଧିରେ ପ ପଡିଚି ସୁଜି ଆଉ ସିମେଇ।
ହଁ ମୁଁ ତ ଶୁଣିଥିଲି ଆପଣ କ୍ଷୀର ଖାଆନ୍ତିନି ବୋଲି ଆପଣ କେମିତି ସୁଜି ଖିରି ଖାଉଚନ୍ତି।
ଆପଣ ବୋଧେ ଭୁଲ୍ ଶୁଣିଥିଲେ ମତେ କ୍ଷୀର ବହୁତ ପସନ୍ଦ। କ୍ଷୀର ଆଉ କଦଳୀ କ୍ଷୀର କ୍ଷୀର ଆଉ କଦଳୀ ମତେ ସବୁଠୁ ବେଶୀ ଭଲ ଲାଗେ ହେଲା ଆଉ ତାପରେ ମୋର ଯୋଉ ଦିଦି ରହିଲା ସିଏ କ୍ଷୀର ଆଉ କଦଳୀକୁ ନାକ ଟେକେ ମାନେ କେତେ କଷ୍ଟରେ ସେ ସେ ଚୁଡାରେ ପକେଇଲେ ଖାଏ। ସେ ଚୁଡା ଖାଇବନି ମୁଁ ଯେତେବେଳେ ସକାଳୁ ବେଳେ ସ୍କୁଲ ଯାଉଥିଲି ମୋ ମାମା ମତେ କଣ କରନ୍ତି ସକାଳୁ ଉଠେଇ ଦେଇକି ଛଅଟା ବେଳୁ ମତେ ଚୁଡା, କଦଳୀ, ବିସ୍କୁଟ, ଚିନି ପକେଇଦେଇକି କହିବେ ଖାଇଦେ ମୁଁ ବି ଆରାମ ସେ ଖାଇଦିଏ। ମୋର କିଛି ଝମେଲା ନଥାଏ ଚୁଡା ଖାଇବାରେ। ହେଲେ ମୋ ବଡ ଦିଦି ସେ ଜମାରୁ ବି ଚୁଡା ଖାଇବେନି ସେ ଚୁଡା ଆଉ କଦଳୀ ଆଉ ତାପରେ ରହିଲା କ୍ଷୀର ତାକୁ ନାକ ଟେକିବେ। ଏସବୁ ହେଲ୍ଦି ଜିନିଷକୁ ଏମିତି କରିବା କଥା କି?
ହଁଁଅଁ ଆରେ ମୁଁ ଶୁଣି ଯୋଉ ମୁଁ ବାଉଳରେ କହିଥିଲି ଆପଣଙ୍କୁ ନୁହେ ଆ ଆପଣଙ୍କର ଯୋଉ ସାଙ୍ଗ ଶୁଭ ଲକ୍ ଲକ୍ଷ୍ମୀ ତାକୁ କ୍ଷୀରେ ପସନ୍ଦ ନାଇ ମୁଁ କ ବାଉଳାରେ ଆପଣଙ୍କୁ କହି ଦେଲିି ହଉ। ଆମେ ଆଜିଇ ମୁଁ ତ ଆଜିଇ ମାମୁଁ ଘରକୁ ପ ପଳେଇବି ତ ଆମେ ସେକେ ଥାର୍ଡ ରଜରେ ମୁଁ ମୁଁ ତ ସେକେଣ୍ଡ ରଜରେ ଆସିବି ନା ରାତିରେ ଆସିକି ପହଞ୍ଚିବି। ତ ଆମେ ଥାର୍ଡ ରଜରେ କିଛି ପ୍ଲାନିଂ କରିବା ଆମେ କୋଉଠିକି ଯିବାର। ମୁଁ ତ ଭାବୁଚି ଏଇ ଯୋଉ ଗ୍ରାମେସ୍ଵ ଉତ୍ତରରେ ଯୋଉ ମହୋତ୍ସବ ହବ। ସାଙ୍ଗ ବୋଟଲ ଅଛି। ତାର ଆଇ ଫୋନ୍ ସିକ୍ସଟିନ୍ ଅଛି। ଆମେ ତାର ତାରି ଫୋନ ରୁ ଫଟୋ ଯଉଠ ଦେବା ଆଉ ସେ ଟା ରଜ ଆସିବ ବି କହିଛି ଆପଣଙ୍କୁ ଯାଇ କହିଥିଲ ବୋଧେ
ଆରେ ହଁ ହଁ ସେ ଶୁଭଲକ୍ଷ୍ମୀ ନାଥ ମଝିରେ ଆଇଁଷ ବି ଛାଡି ଦେଇଥିଲା ହେଲେ ଅଣ୍ଡାରେ ଅଧିକ ପ୍ରୋଟିନ ଅଛି ସେ ନ ଖାଇକି ଯାଇକି ତାର ଦେହ ହାତ ବିନ୍ଧା ବିନ୍ଧି ହେଲା ଆଉ ତାପରେ ୱିକ ନେସ ଲାଗିଲା ମୁଣ୍ଡ ଘରେକି ପଡିଗଲା ବୋଲି ଯାଇଥିଲା ଡକ୍ଟର ପାଖକୁ ଡକ୍ଟର ତାକୁ ପାଟି କଲା କି ତମେ ଏତେ ଛୋଟ ବଳୁ ଆଇଁଷ କାହିଁକି ଖାଉନ ଆଇଁଷ ପୁଷ୍ଟିକର ଖାଦ୍ୟ ତମେ ଯଦି ହଁ ଛୋଟ ବେଳୁ ପୁରା ନ ଖାଇଥାନ୍ତ ଠିକ ଅଛି କି ତମର ବଡି ତାକୁ ନେଇକି ସେ ଚଳେଇ ଶିଖି ଯାଇଛି। ତମେ ହଠାତ୍ ଏମିତି ମଝିରେ ଇଏ କରିଦବ ଆଉ କ୍ଷୀର ସେ ଜମା ପଇବନି କ୍ଷୀରରେ ଏତେ ଭିଟାମିନ୍ ଅଛି ପ୍ରୋଟିନ ଅଛି କ୍ଷୀର ସେ ଜମା ପିବନି ଏବେ ପୁଣି ତାକୁ ଡକ୍ଟର ଗାଳି କଲାରୁ ସେ ଏବେ ଆଇଁଷ ସବୁ ଖାଉଛି ନହେଲେ ସେ କି ବୋଧରେ ଆଇ ଷାଠି ଲାଗେ ଜାଣି ହଁ ଆଉ ବ୍ରହ୍ମେଶ୍ଵର ମହୋତ୍ସବକୁ ତମେ ନିଶ୍ଚିନ୍ତ ଯିବା ତମେ ଖାଲି ଟିକେ ଚେଷ୍ଟା କରିବ କି ଗାଁ ମାନେ ମାମୁ ଘରୁ ଜଲ୍ଦି ଜଲଦି ପଳେଇ ଆସିବାର ଯେମିତି ଥାର୍ ରୋଜର ସକାଳୁ ଆସିକି ଏଇଠି ପହଞ୍ଚି ଯାଇଥିବ ଠିକ ଅଛି ତ ଆମେ ଚାରିଟା ବେଳେ ଯାଇ ତୁ ତମେ ମୁଁ ଆମେ ମିଶିକି ବ୍ରହ୍ମେଶ୍ଵର ମନ୍ଦିର ଯିବା ଆଉ ସେଇଠି ଆମେ ଫଟୋ ଉଠେଇବା ଯେମିତିକି ପୂର୍ବବର୍ଷ ରଜରେ ଆମେ ଉଠେଇଥିଲେ।
ହଁ ହଁ ତାପରେ ମୁଁ ତ ସେକେଣ୍ଡ ରୋଜରେ ହିଁ ପଳେଇ ଆସିବି ମୁଁ ଜମାରୁ ଦି ଦିନ ରହିବି ତାପରେ ମୁଁ ଆସିଲା ବେଳେ ମୋ ଅଜୟ ମାମା ସହିତ ଆସିବ। ଆଉ ଆମେ ତ ମୋ ମାମାଙ୍କର ମୋର ଯାଉଛି ତାପରେ ଆମ ସହିତ ଅଜ ଆଇ ବି ପଳେଇ ଆସଛ ଅଜୟ ଆସିଲେ। ନା ଅଜା ଆଇ ମୋ ବାବା ଆଉ ଏମାନେ ସବୁ ଯିବେ ମଙ୍ଗଳବାର ଦିନ ପଳେଇବେ କୋଉଠି କି ରାୟପୁର ପଳେଇବେ ରାୟପୁର ପଳେଇଲେ ଆମ ଘରର ତ ମୋ ଦିଦି ମୁଁ ଆଉ ମୋ ମାମା ଥିବେ ଆଉ ଆମେ ତିନି ଜଣ ଯୋଉ ଥିବୁ। ଆମେ ତିନି ଜଣଙ୍କ ଭିତରୁ ସେମାନେ ତାଙ୍କ କାମରେ ବ୍ୟସ୍ତ ହେଇଯିବ ତ ଆମେ ବି ଆମେ ଆମେ ମ ତିନି ଜଣ ଆମେମଶର ପବା
ହୁଁ ହୁଁ।
ଆପଣ ଟିକେ ଧୀରେ ଧୀରେ ଖାଆନ୍ତୁ। ଆପଣ ଟିକେ ଧୀରେ ଧୀରେ ଖାଆନ୍ତୁ ତନ୍ତିରେ ଲେଖିଯିବ।
ଆରେ ଆରେ ମୁଁ ଟିକେ ଖାଉଥିଲି ତ ତ ମୁଁ ଏଥରକ ଧୀରେ ଧୀରେ ହିଁ ଖାଇବି ଆପଣ ଯେହେତୁ କହିଲେ ମୋ ତଣ୍ଟରେ ଲାଗିଯିବ ତ ନିଶ୍ଚିତ ଭାବେ ଧୀରେ ଧୀରେ ଖାଇବି କଣ ମାନେ ନାଇଁ ଆପଣଙ୍କର ଯ ଯୋଉ ପଥନ ଅଛି ତାହା ସତ ହେଇଯାଇପାରେ ତମର ଚାଷ ହବ ନା ପୁଣି ଯାଇକି ପାଣି ପିଇ ଇଏ କରେ ସିଏ କରେ ହଉ ଛାଡ ମୋତ କଥା ତ ମୁଁ କହୁଛି ଆମେ ରଜରେ ମତେ ନା ତମେ ଟିକେ ତମ ପାଉଁଜି ଦବ ଆଉ ତମ ବ୍ୟାଙ୍ଗଲସ ଦବ ମୁଁ ଟିକେ ଫଟୋ ଉଠେଇବି। ଆଉ ସେ ଯୋଉ କାଶ୍ମୀର ଚୁଡ଼ି କହୁଚ। କୁଙ୍ଗରୁ ଭଲ ଆଣିନ ଯୋଉ ଚୁଡି ଟା ଆଉ ତା ବାଦରେ ବି ଆଉ ଗୋଟେ ଆଣିଛ ମାନେ ସିଲଭର ଟା ତ ତମ ଦିଦିର ଯଦି ସେ ଦେଲେ ଭଲ କଥା ନହେଲେ ତମର ଯୋଉ ଗୋଲଡେନ ଟା ଅଛି ମତେ ଟିକେ ଦବ ତ ମୁଁ ସେଟା ଟିକେ ପିନ୍ଧିବି।
ହଁ ହଁ ମୁଁ ନିଶ୍ଚୟ ଦେବି ଆଉ ଆପଣଙ୍କର ତେଡି ବିୟର ଗୁଡାକ ତ ବହୁତ ଭଲ ହେଇଛି। ଏବେ ମୁଁ ସେଇ ଡଙ୍ଗ ଟା ଦେଖିଲି ସେ ଯୋଉ କୁକୁଡ଼ା ଟା ସେଇଟା ବହୁତଟ ହେଇଛି ତାପରେ ଠେକୁଆ ଟା ବି ବଢିଆ ଦେଖା ହାଉଛି ଡୋରେମନ୍ ତେ ବି ଭଲ ଦେଖା ହଉଛି ଜାଣିଛ ମାନେ ଏତେ ଭଲ ଭଲ ଖେଳନା ରଖିଛ ମତେ ଟିକେ ଦବା କଥା ନୁହେଁ। ଆଉ ଗୋଟେ ଯୋଉ କୁକୁର ଟା ଅଛି ସେଇଟା ବି ବହୁ
ଶୁଣେ ମୁଣ୍ଡିଆ ମାରିକି ସେ କଣ୍ଢେଇ ଗୁଡା ରଖିଦି ଗୋଟେ ବି ଯଦି କିଛିରୁ ଏପଟ ସେପଟ ହେଲା ମୁଁ ସେ ଜରିରେ ଯେମିତି ରଖିଛି ତଳ ଉପରେ ବି ହେଇଗଲା ଦେଖିବୁ ତୁ ସେ ଘରେ ବସି ତ ଉଠି ଯାଇକି ସେଇ ସବୁଥିରେ ଲାଗେନି ରଖିଦେ
ହଁ ମୁଁ ତ ଲାଗୁନାହିଁ ଆଉ ଆପଣଙ୍କୁ ଯୋଉ ଗୋଲାପ ଫୁଲ ଗୁଡାକ ଦେଇଥିଲି ତାକୁ କହିଥିଲି ବହି ରଚ ରଖ କେ ଯାଇ ରଖିନାହାନ୍ତି କାହିଁକି?
ଆରେ ନା ନା ବହି ଭିତରେ ରଖିଲେ କଣ କହିଲ ସେଟା ଯଦି ଠିକ ସେ ମାନେ କଣ କହିଲ ମଉଳିନି ମାନେ ପୁରା ଶୁଖିନି ବହି ଭିତରେ ରଖିଦେଲେ ସେଟା ବହି ସହିତ ଲାଗିକି ଚିପ ଚିପା ହେଇଯିବ ତ ସେଟା ବାହାରେ ଥାଉ ପୁରା ଶୁଖି ଯାଉ ତାପରେ ମୁଁ ବହିରେ ରଖିବି।
ଆରେ ନା
ଦିନ ପୁରା ଚିହ୍ନ ନେଇକି ଉଠେଇକି ଇଏ କରିଦବ ଆରେ ନା ନୁହଁ ତମେ କଣ ଟା ଜାଣିଛ କହିଲ ଆଗରୁ ମୁଁ ଏମିତି କରିକି ପସ୍ତେଇଚି।
ଆରେ ନା ନା ସେଇଟା ପୁରା ଶୁଖିଗଲାଣି ଆଉଥରେ ଆସିକି ଟିକେ ଭଲରେ ଦେଖିବ ତ ସେଇଟା ପୁରା ଶୁଖିଗଲାଣି ଆଉ ଯୋଉ ତମେ କାନ୍ଥରେ ଯୋଉ ଚିକେଇଚ ପତ୍ର ଫୁଲ ସେ ଯୋଉ ଗୁଡାକ ଚିକେଇଚ ସେଇଟା ଯଦି ଚିପେଇଛ ତମେ କୋଉଥିରେ ଚିପେଇଛ ସେଟ ଟପ ରେ ବୋ ସେଲ ଟାଇପ ରେ ଯଦି ଚିପେଇଛ ଭିତରେ ଯୋଉ ଅଳଙ୍ଗୁ ଲାଗେ ସେଗୁଡା କାଳୁ ନା କମ
ଓହୋ ଅଳଧ ଲାଗି ଯାଇ ମୁଁ ବହୁତ ଦିନ ହେଲା ସେପଟେ ଦେଖିନି ଅଳଧୁ ଲାଗି ଯାଇଛି ବୋଲି ଯାହା ହଉ ତମେ ସେପଟ ଘରେ ବସିବି ମତେ ଜଣେଇଦେଲେ କି ଅଳନ୍ଧୁ ଲାଗିଛି ତାହେଲେ ଆମେ ଟ୍ୟାଙ୍କ ପ ସାରିକି ନିଶ୍ଚିତ ଅଳଧୁ ଇଏ କରିଦବ କାରଣ ଆପଣଙ୍କର ତ ବହୁତ ଚିନ୍ତା ହଉଛି ସେଇ କଥା କହିଲେ ସେ ଫୁଲ ଟା ବି ବେଶୀ ଭଲସେ ଶୁଖିନି ସେ ଆହୁରି ଟିକେ ଶୁଖିବ ଶୁଖିଯାଉ ମୁଁ ମୋ ବହି ଭିତରେ ତ ତମେ ଦେଖିଥିବ କେତେ ସାରା ଫୁଲ ରଖିଚି ତ ଏଇ ଦିଟା ତ ରଖିଲେ ସେଟା ଆହୁରି ବହୁତ ସୁନ୍ଦର ଦେଖାହବ। ଆମେ ତାର ବି ଗୋଟେ ଭଲ ମାନେ ଭିଡିଓ ଟେ ବି ବନେଇବା ସେଇ ବହିରେ କେତେ ସାରା ଫୁଲ ଗୁଡା ସବୁ ରହିଛି ନା
ଆଉ ସେ ହଁ ହଁ ଆଉ ଯ ଯଦି ପ୍ଲାଷ୍ଟିକର ପିଙ୍କ ଗୋଲା ଫୁଲ ଟା ବି ସେଇଟା ବି ବୋହୁ ଭଲ ଦେଖା ଅଛି ଆଉ ତମେ ଯୋଉ ଆଇନ ରେ ଯୋଉ ସଜେଇଚ ପତ୍ର ପର୍ପଲ କଲର ଫୁଲ ସେଗୁଡାକୁ ବି ବହୁତ ଭଲ ଦେଖା ହଉଛି ସେଗୁଡାକୁ ଆଉ ଯୋଉ ଅଛି ଆ ଆ ଗୋଟେ ଯୋଉ ୱାଇଟ୍ କଲର ର ଗୋଲାପ ତାପରେ ରେଡ କଲର ର ଗୋଲାପ ପିଙ୍କ କଲର ର ଗୋଟେ ଫୁଲ ଅଛି ସେଗୁଡାକୁ ବି ମୁଁ ନେଇଯାଉଛି।
ଶୁଣେ ସେ ଫୁଲ ତକୁ ଯୋଉଠି ଗାଡିଛ ସେଇଠି ରଖେ ଜମା ନୁହଁ ମୋ କଣ୍ଢେଇ ଗୁଡା ସେ ବେଗ ରେ ମୁଁ ଗୋଟେ ଉପରେ ଗୋଟେ ଯେମିତି ଭଲସେ ଜାଗା ଧରିବ ରଖ ଖିଥିଲି ତାକୁ ତୁ ମୁଣ୍ଡଆ ମାରି ରଖିଦେଲୁ ନହେଲେ କଲଟା ସରିଲା ପରେ ବହୁତ ଖରାପ ହବ।
ଆଉ ଯୋଉ ହଁ ଶୁଭୁଚି ତ ଆପଣଙ୍କୁ ମୋ କଥା
ହଁ ମତେ ତ ବହୁତ ଭଲ ସେ ଶୁଭୁଚି।
ହଁ ଯୋଉ ଯାଇ ଆସିଛି ଆମେ ଯାଇକୁ କହିବା ଆମର ଟିକେ ମେହେନ୍ଦୀ କରିଦବ ଆଉ ଯାଇ ଯଦି ଆମର କରିଦ ତାହେଲେ ଆମେ ତାକୁ ଟ୍ରିକ ବି ଦବା। କଣ କହୁଛନ୍ତି?
ହଁ ଯାଇ ତ ଆସ ମୁଁ ତାକୁ କହିବି ସାରିଲିଣିି ମୋର ମିନିମାଲ ମେହେନ୍ଦୀ ଟିକେ ପକେଇଦବ। ତମେ ତ ବ୍ରାଇଡାଲ ଭଳିଆ ପକେଇବ ତମର ଅଧିକ ଟାଇମ୍ ଲାଗିବ। ହେଲେ ମୁଁ ତ ମିନିମଲ ପକେଇବି ମୋର ତ ଦଶ ମିନିଟ ରେ ହେଇଯିବ। ମେହେନ୍ଦୀ ତମେ ତମର ଯାଇକି କଥା ବୁଝିବ।
ଆରେ ନା ମୁଁ ଅଧିକ ବି ପକେଇବିନି ଖାଲି ପାପୁଲି ଟା ପକେଇବି ଆଗ ପଛେ ପାପ ପୁଲି ପକେଇବି ଆଉ କିଛି ପକେଇବନି ଆଉ ମୁଁ ତାଙ୍କୁ କହୁଛି ଟିକେ ମୋର ପକେଇଦେବେ। ଆଉ ଯଦି ସେ ଯଦି ପକେଇଦଲା ତାହେଲେ ମୁଁ ତାଙ୍କୁ ଟେ ବି ଦେବି ଆ ସେ ଯାହା କହିଁବେ ମୁଁ ତାଙ୍କୁ ସେୟା ଦେବି ଯେ ଦେ ସେଇଟା ତାଙ୍କ ଉପରେ ଡିପେଣ୍ଡ କରୁଛି କର ଏବେ କରିବେ କି ନ କରିବେ ଆଉ ଯଦି ହବ ମୁଁ ତାଙ୍କୁ ଅମୁଲ କୁଲ୍ ବି ଦିଟା ଦେଇଦେବି।
ହଁ ହଁ ତମେ ମୁହଁରୁ କହିଦଉଛି ତମେ ତ କେତେ ଅମୁଲ କୁଲ ଦବ। ସବୁବେଳେ ସେ ତମର ମେହେନ୍ଦୀ ପକେଇଦିଏ କେତେ କଣ ଦିଏ ମୁଁ ଜାଣିନି।
କଣ କହିଲେ?
ମୁଁ ପଚାରିଲି କି ତମର ଆଜି ମାଛ ହେଇଛି କି?
ଆମେ ତ ମାଛ ଖାଉନା ଆମ ଘରେ କଣ ମାଛ ଜନ୍ମ ହବ ଆଉ ଯଦି ଆପଣ କହୁଛନ୍ତି ଆପଣଙ୍କ ଘରୁ ମୁଁ ଦିଟା ମାଛ ନେଇଯିବି କି ଆପଣଙ୍କୁ ଦବା ପାଇଁ।
ନାଇଁ ତମର ତ ଆକ୍ୱାରିୟମ ଥିବ କାଳେ। କି ତମେ ଆମ ବ୍ରହ୍ମେଶ୍ୱ ର ପାର୍କ ରୁ ମାଛ ଦିଟା ଧରିକି ପଳେଇ ଆସଥିବ ତମ ଉପରେ କଣ ଭରସା ଯଦି ବ୍ରହ୍ମେ ମନ୍ଦିରରୁ ମାଛ ନେଇକି ପଳେଇ ଆସ ଥିବ।
ମନ୍ଦିର ମଝିରେ ନା ପୁରା ଆଁ ଯୋଉ କଲରଫୁଲ ମାଛ ଅଛି ତାପରେ ସେ ମାଛ ଗୁଡାକ ବହୁତ୍ ବିଉଟିଫୁଲ ବି ହେଇଚି। ଆଉ ଯୋଉ ନେଇ ଆସିବା। ହଉ। ସହ ଯଉ ଆମେ ଯେତେବେଳେ ଆମେ ଯେତ ତାହେଲେ ଗୋଟେ ଜରିରେ ପାଣି ପୁ ଯଉ ଗୋଟେ ଜରି ଦେଇି ଯାଇଥିବ ବଡ ଜର ସେଇଥିରେ ପୁରେଇକି ନେଇଆସିବା ଦିଟା ତମର ଗୋଟେ ମୋର ଗୋଟେ।
ନୁହଁ କି ମାନେ ସେ ଗାଡିଆକୁ ଯାଇକି ମାଛ ଧରିକି ଆଣିବି ଜମା ନୁହଁ ତମେ ତମର ସେ ସବୁ ସେମିତି କରୁଥାଅ ମୁଁ କଣ ମାନେ ବ୍ରହ୍ମେଶ୍ଵର ମନ୍ଦିର ଯାଇଛି ସେ କେତେ ଭଲ ସୁନ୍ଦର ମା ଛାଡିଛନ୍ତି ସମସ୍ତେ ଯାଇକି ଦେଖିବେ ମାନେ ମୁଁ କୋଉ ହିସାବ ରେ ଯାଇକି ଇଏ କରିଦେବି ଯେ ତମେ ତମର ସେ କଥା ବୁଝିବ ତମେ ତମର ଜାଣିଥିବ ମୁଁ ସେଥିରେ ତମର କିଛି ସହଯୋଗ କରିପାରିବିନି।
ଆପଣଙ୍କର ଯୋଉ ପାଣ୍ଡାଟା ହେଇଛି ସେଇଟା ବହୁତ ବିଉଟିଫୁଲ ଦେଖା ହଉଚି ମୁଁ ନେଇଯିବି ହଉ ରଖୁଚି?